ହାଲୋ ଜୟ ଜଗନ୍ନାଥ।
ଆପଣ କୋଉଠୁ କହୁଥିଲେ?
ମୁଁ ଉତ୍ତରାରୁ।
ଆଜ୍ଞା ଆଜ୍ଞା।
ଆପଣ?
ମୁଁ ପୁରୀରୁ କୋହୁଥିଲି।
ଓହୋ ପାଖାପାଖି ଲୋକ ଆଉ।
ଆଜ୍ଞା, ଆଜ୍ଞା ଆଜ୍ଞା, ଆଜ୍ଞା ଆଜ୍ଞା।
ଗୋଟିଏ ଜିଲ୍ଲାରୁ
ନା ଜିଲ୍ଲା ଅଲ୍ଗା ହେଇଯିବ।
ନାଇଁ ଏପଟେ ଉତ୍ତରା ନାଇଁ ନାଇଁ ଇଏ ପୁରୀ ଜିଲ୍ଲା ଯାଉଚି ନା ଆମର।
କୋଉଟା କଇଲେ?
ଆମର ଉତ୍ତରା
ଆଉ ଉତ୍ତରା ଟା ହେଲା ପୁରୀ ଜିଲ୍ଲା ଯାଉଚି ଉତ୍ତରା ଟା।
ହଁ ହଁ।
ହଁ ହ ଯାଉ ଆଜ୍ଞା କି ଜଗା ଦର୍ଶନ କରିବାକୁ ଆସିଚନ୍ତି ଆସି ନାହାନ୍ତି।
ହଁ ଜଗାର ଯେତେବେଳେ ଡୋରି ଲାଗୁଛି ସେତେବେଳେ ଯାଉଛୁ ଆଉ।
ଆଜ୍ଞା ଆଜ୍ଞା ଶେଷ ଥର କେବେ ଆସିଥିଲେ?
ଏବେ ମାସେ ଦେଢ ମାସ୍ ଖଣ୍ଡେ ହେଇଗଲାଣି ଯାଇଥିଲୁ।
ଆଜ୍ଞା ଦର୍ଶନ ଭଲ ଭାବରେ ହେଲା?
ସେମ୍ତି ତ କିନ୍ତୁ ତ ଥାପି ଭଲ ଦର୍ଶନ ହେଇଥିଲା। ଯେତେ ଦେଲେ ବି ମାନେ ହୁଁ ଭିଡ଼ ହୋଉଥାଏ ପ୍ରବଳ ଯେତେ ଦେଖୁଥିଲେ ବି ଭଲ ହୋଉଥୁଲା ଆହୁରି ଦେଖିବାକୁ ଇଚ୍ଛା ହଉଥୁଲା।
ଆଜ୍ଞା ଆଜ୍ଞା ଆପଣଙ୍କ ପିଲା ବାହାର ଦର୍ଶନ କରିଲେ ନା ଭିତର
ଅଁ ଦେଖୁଥିବେ ଆଉ।
ତ ସ ପାଖ ଲୋକ ସବୁଦିନ ଯାଇପାରିବେ। ପାଖ ଲୋକ କଁ ସବୁଦିନ ଯାଇପାରିବେ ଆ ଆଜି ଯି ବାର ଥିଲା ଭଗବାନ ଇଛାଙ୍କ ଆଜ୍ଞା ଆ ଆଜି ବି ଯିବାର ଟିକେ ପୁ, ଆଜ୍ଞା ଆଜ୍ଞା। ଆଜି ଯିବାର ଥିଲା ଭଗବାନଙ୍କର ଇଛା ହେଲାନି ଆଉ ଯାଇ ହେଲାନି।
ଆପଣଙ୍କର ପୁରୀ ମାନେ କୋଉ ଜାଗା?
ଆପଣ ବାଲିଗଡି ଜାଣିଚନ୍ତି।
ବାଲିସାଇ।
ବାଲିଘା ବାଲିଘାଟ। ବାଲିଗଡ଼ି ଚାଲିଚନ୍ତି ଜାଣିନାହାନ୍ତି ସିଧ ସିଧ ମହାବିର୍ ସିଧ ମହାବିରି ଭପାରରି ସିଦ୍ଧଙ୍କ ଭାଇପାରରି
ହଁ ହଁ ହଁ, ହଁ ହଁ ହଁ।
ଆ ଏବେ ନୂଆ ଗୋଟେ ଓଭର୍ ଭରବ୍ରିଜ୍ କାମ ଚାଲିନି।
ହଁ ସେ ଉପରେ କାମଟା ହୋଉଚି। ଏନା ଆଉ
କରିବା ପାଖା‌ପାଖି କାମ ହେଇଗଲାଣି ଆମେ ବହୁତ ଅସୁବିଧାର ସମ୍ମୁଖୀନ ହଉଥିଲୁ
ହଁ।
ଏଵେ ଆଜ୍ଞା ଟ୍ରେନ ଯଦି ଯିବ ଖରା ଛିଡା ହେଇ ଛିଡା ହେଇଥାଉ ପନ୍ଦର ମିନିଟ କୋଡିଏ ମିନିଟ ଛିଡା ହେଇଥାଉ। ଆଉ ଭଗବାନ ଆମ ଡୋରି ଶୁଣିଲେ ଆଉ ଦଶ ଦଶ ଦିନ କଷ୍ଟ ହେଲା ଆମକୁ
ହୁଁ ଏବେ କାମ କମ୍ପ୍ଲିଟ୍ ହେଇଯାଇଛି ତ?
ହଁ ସରିଲାଣି ସେ ଆଉ ଦଶ ଦିନ ଲାଗିବ। ଏ ବର୍ଷା ହଉଛି ନା ସବୁଦିନ ବର୍ଷା ହଉଛି କାମ ସ୍ଲୋଉ ଚାଲିଛି ଟିକେ ସରିବା ପାଖା ହେଇଗଲାଣି ଏବେ ଲାଇଟ୍ କାମ ଚାଲିଛି କଲର୍ କାମ ଚାଲିଛି।
ଆଚ୍ଛା ଆଚ୍ଛା। ଓହୋ ଆଉ କଣ ରୋଷେଇ ବାସ କଣ ହେଇଥିଲା ଦୁଇ ପରେ କେଉଁଠି କଣ ଖାଇଥିଲେ?
ନା ମୁଁ ତ ହେଲା ପୁ-ପୁରୀରେ ଚାକିରି କରିଛି ଯେହେତୁ ମୁ ଭଡ଼ା ଘରେ ରୁହେ।
ଆଚ୍ଛା।
ଓହ ଆମ ଘର ପ୍ରକୃତ ଘର ହଉଛି କୋଣାର୍କ।
ଆଚ୍ଛା।
ଆଜ୍ଞା ଆଜି ଦେହ ଭଲ ନଥିବାରୁ ମୁଁ ଛୁଟି ନେଇ ଯାଇଥିଲି।
ହଁ।
ଆଜ୍ଞା।
ଥଣ୍ଡା ଫଣ୍ଡା ହେଇଯାଇଛି ବୋଧେ?
ନାଇଁ ଜର ହେଇ ହେଲା କାଲି ଆମର ଘରର ମାଲିକ ଯିଏ ତାଙ୍କ ଝିଅ ବାହାଘର ଥିଲା।
ଆଚ୍ଛା।
ହଁ ସେଠି ଟିକେ ଓଧା ଫଧା ହେଇ କି ଖାଇ ପିଇ ଆସିଲା ବେଳୁ ଲେଟ୍ ହେଇଗଲା ଯେହେତୁ ବାହାଘର ଘର ପାଖରେ ହେଉଛି ଶବ୍ଦ ତ ଶୁଭିବ। ରାତିରେ ଶୁଆସୁଇ ନାହିଁ ସକାଳୁ ଜର ହେଇଗଲା। ଆଉ ବାହାର ଔଷଧ ଖାଇବା ନେଇ ଆସି ଖାଇଥିଲା ଆ ଭଲ ଲାଗିଲା ଏବେ ମେସେଜ୍ ରେ କଥା ହେଉଛି ଆଉ।
ଓହୋ! ଆପଣଙ୍କର ମାନେ ମ୍ୟାରେଡ ନା
ନାଁ ନାଁ ଅନମ୍ୟାରେଡ
ଆପଣ ଏକୁଟିଆ ନେଇଛନ୍ତି ଘର?
ଆଜ୍ଞା।
ହଁ ସେ କଣ ଗମେଣ୍ଟ ସର୍ଭିସ୍ ନା
ହଁ ଗମେଣ୍ଟ ଯେ ହେଲେ ସ- ସର୍ବିଶ ଇଏରେ ଅଛି ସର୍ବିଶ ଭଳିଆ। ଏଇ
ଏ ରୋଷେଇ କରିକି ଖାଉଛନ୍ତି ଏକା?
ହଁ ରୋଷେଇ କରି ଖାଏ ପାହାରେ କେତବେଳେ ଖାଇଦିଏ।
ସେତେବେଳେ ସମୟ ନଥାଏ ବାହାର କିଣ
ଆଜ୍ଞା ସବୁବେଳେ ସମତ ହୁଏନି ଆଜି ଦେହ ଖରା ବି ହେଲା ଆଉ ରୋଷେଇ କରି ପାରିଲିନୀ ଏ ବାହାରୁ ନେଇ ଆସଲି ଖାଇବା।
ହଁ ହଁ।
କଣ କରନ୍ତି?
ମୁଁ ଟେଲରିଂ କରେ ଆଉ ଘରେ ହାଉସ୍ୱାଇଫ୍ ବି ଆଉ।
ଆଜ୍ଞା ଆଜ୍ଞା ଭାଇ କଣ କରନ୍ତି?
ଆମର ଟ୍ରାନ୍ସପୋର୍ଟ ଗାଡ଼ି
ଆଜ୍ଞା।
ଅଛି ଡ୍ରାଇଭର ଅଛନ୍ତି।
ଆଜ୍ଞା।
ଆଉ ପୁଅ ଝିଅ ଦିଇଟା ଆଉ।
ଆଜ୍ଞା।
ଏଇ ତ ସବୁ ସଂସାର ଆଉ ସଂସାରରେ ଆଉ କଣ ଅଛି ଯେ ସବୁ। ।
ଆପଣ ବାପ ଘର କୋଉଁଠି?
ଆମର ଖୋର୍ଦ୍ଧା।
ଖୋର୍ଦ୍ଧା। ଖୋର୍ଦ୍ଧା ପୁରୀ ଜିଲ୍ଲା ରେ ବିବାହ କରିଛନ୍ତି ଆଉ।
ହୁଁ, ଖୋର୍ଦ୍ଧା ଆମର ପ୍ରପର ଖୋର୍ଦ୍ଧାଠୁ ପାଞ୍ଚ କିଲୋମିଟର ଗାଁ ଗୋଟେ ଆଉ।
ଆଜ୍ଞା ଆଜ୍ଞା। ଆପଣଙ୍କ ଦେହ ଭଲ ଅଛି?
ଦେହ ମୁଣ୍ଡ ସେମିତି, ଗ୍ୟାସ୍ ତ ସବୁବେଳେ ଦେହରେ ରହିଲା ଆଉ କିଛି ନାହିଁ ନହେଲେ।
ଆଜ୍ଞା ଆଜ୍ଞା। ସବୁଠାରୁ ବଡ଼ ସମସ୍ୟା ହେଉଛି ଗ୍ୟାସ୍।
କୁହନ୍ତିନି ସେଇ ଗୋଟା ହିଁ ହାରାସମେଣ୍ଟ କରୁଛି ବେଶୀ। ତଥାପି ତ ଆମେ ଟିକେ ଅଳସୁଆ ଲୋକ ନୁହଁ ନା ଟିକେ ଫୁର୍ତ୍ତି ହେଲାରୁ ଗ୍ୟାସ୍ ଫ୍ୟାସ୍ କଟି ଯାଉଚି।
ଆଜ୍ଞା। ଏ ଗ୍ୟାସ୍ ପାଇଁ ଆମେ ଯେତିକି ଜୁଆଣି ପାଣି କରଲା ଜୁଆଣି ଫୁଲ ପାଣି କରି କାଚ ବୋତଲରେ ପିଇଲେ ବି କିଛି ସମସ୍ୟା ଦୂର ହେବ।
ଗ୍ୟାସ ର ପୁରା ଶେଷକୁ ପଳେଇଲିଣି। ମାନେ ଆଉ କିଛି ନାହିଁ ପୃଥିବୀରେ ଯାହା ନ ଖାଆନ୍ତି।
। ଆଜ୍ଞା ଆଜ୍ଞା। ଆପଣ ମସଲା ମସଲି ଖାଇ ଖାଇବା କମ୍ କରୁନାହାନ୍ତି।
ମୁଁ ତ ଏକ ରେ ଆମିଷ ଖାଏନି, ମତେ ଭଲ ଲାଗେନି ସେତେ।
ଆଜ୍ଞା।
ତାପରେ ମସଲା ବଲି ଛୁଆଙ୍କୁ ପସନ୍ଦ ବୋଲି ମୁଁ ବାଧ୍ୟ ହୋଇକି ତାଙ୍କ ପାଇଁକା କରୁଚି ବୋଲି ଖାଉଛି। ନହେଲେ ମୋର ବି ।
ଆପଣ ନହେଲେ ବାହା ହେଲେ କିଛି ସନ୍ତୁଳା ଫନ୍ତୁଲ ଡ଼ାଲମା ଫାଲ୍ମା କରି ଖାଇଦେବେ।
ଆମକୁ ସନ୍ତୁଳା ଡାଲମା ପସନ୍ଦ। ଛୁଆଙ୍କର ଡେଲି ପରା ଦର
ହଁ ଛୁଆ ତ ଛୁଆଙ୍କର ବି ତ ପସନ୍ଦ ହବ। ହଁ ଆପଣ ଆପଣଙ୍କ ଦେହ ବି ଯତ୍ନ ନବା ଦରକାର। ଆପଣ ଦେହ ଯତ୍ନ ନେଲେ ପିଲାଙ୍କ ଦେହ ଠିକ୍ ରହିବ।
ସେ ଯେମିତି ରିକ୍ୟୁଷ୍ଟ କରି କହୁଛନ୍ତି ନ କଲେ ମନ ଟା ଭଲ ଲାଗୁନି। ବାଧ୍ୟ ହେ
। ଆପଣ ତାଙ୍କ ପାଇଁ କରିଦେବେ। ଆପଣ ହେଲା ସିଝା ସିଝା ଖାଆନ୍ତୁ। ଆପଣ କିନ୍ତୁ କଣ୍ଟ୍ରୋଲକୁୁ ନେଇ ଆସନ୍ତୁ ଟିକେ।
ଆଉ ଏମିତି ଦିନେ ଦିନେ ରାଗିକି କହୁଚି ନାଇଁ ଆଜି ହବନି ସାଧା ଆଇଟମ ହବ। ସିଏ ଏ ବୋଉ ହଉ ହଉ ହଉ ଏମିତି ଖାଲି ହଉଛନ୍ତି ଆଉ। ମୁଁ କହିଲି ହଉ ଆଉ କରିଦେବି ଆଉ, ଏମିତି ଆଉ। ଏମିତି ତ ଚାଲିଚି ଆଉ। ପିଲାଙ୍କୁ କୁହନ୍ତୁନି ପିଲା ପିଲା ମାନୁଛନ୍ତି ଟୋଟାଲି ଶୁଣୁନାହାନ୍ତି।
ଆପଣ ପିଲା କେଉଁ କେଉଁ ଶ୍ରେଣୀରେ ପଢ଼ୁଛନ୍ତି?
ଝିଅ ପଢ଼ୁଚି ପ୍ଲସ୍ ଥ୍ରୀ ପଢ଼ିଲାଣି ପୁଅ ଟେନ୍ଥ ଏକ୍ଜାମ ଦବ ଏ ବର୍ଷ।
ଆଜ୍ଞା ଆଜ୍ଞା।
ଆଉ ତା ବାବା ଯଦି ରାଗା ରାଗି କରିବେ ଯୋଉଦିନ ସେଦିନ ରାଗିକି ଯିବେ ସେଦିନ ଖାଇବେନି ସାଧା ଖାଇବେ।
ଆଜ୍ଞା।
ନହେଲେ ନାହିଁ ଖାଲି ମସଲା ଜାତୀୟ ତରକାରୀ।
ଏବେ ଆପଣ ଯୋଉ ନମ୍ବର ଦେଲେ ଆପଣ ସେ କଣ ହେବେ?
ସିଏ ମୋ ଝିଅ ହବ ପା।
ଆଜ୍ଞା ଆଜ୍ଞା। ଆପଣଙ୍କ ଗ୍ୟାସ୍ ପାଇଁ ଟିକେ ନା ଆମେ ଆଜ୍ଞା। ଗ୍ୟାସ୍ ପାଇଁ ଟିକେ ଯତ୍ନ ନିଅନ୍ତୁ ଟିକେ।
କୁହନ୍ତୁନି ସେ ଗ୍ୟାସ୍ ମୁଁ ସବୁ ଡକ୍ଟର ବୁଲିଗଲିଣି ଆଉ ସବୁ ମେଡ଼ିସିନ ଖାଇଗଲିଣି। ଆଉ ନାହିଁ ଲାଷ୍ଟକୁୁ ଆୟୁର୍ବେଦିକ ଏବେ ଆରମ୍ଭ କରିଛି।
ହଁ ଆୟୁର୍ବେଦିକ ନେଲେ ବି ଭଲ।
ଆୟୁର୍ବେଦିକ ଏବେ ଆରମ୍ଭ କରିଦେଇଚି ଉଁ ତଥାପି ଟିକେ କମିଲା ଭଳିଆ ଲାଗୁଚି। ତତ୍ ତଥାପି ବି ଗ୍ୟାସ ବଟିକା ଖାଇବାକୁ ପଡୁଛି।
ଆଜ୍ଞା।
ଆପଣଙ୍କ ଆଡ଼େ କଣ କୋଉଠି କୋଉ ସୁବିଧା ଅଛି ଗ୍ୟାସ୍ ପାଇଁ କଣ ସେମିତି ଅଛି?
ନା ମୁଁ ସେ ବିଷୟ କିଛି ଜାଣିନି। ପଚ କେହି ବୁଝିଲେ ଆଉ ଆପ ନିଶ୍ଚିନ୍ତ ଜଣେଇବି।
ଟି ବୁଝିବେ ଦେଖିବା। ମୁଁ ଗ୍ୟାସ୍ ପାଇଁ ସବୁଆଡ଼େ ଗଲିଣି। ସବ
କିନ୍ତୁ ଆପଣ କନ୍ ଆପଣ ଟିକେ ଖାଇବା କଣ୍ଟ୍ରୋଲ୍ କରନ୍ତୁ। ଗ୍ୟାସ୍ ଅ
ମୋର ଗୋଟିଏ ଜିନିଷ କଣ୍ଟ୍ରୋଲରେ ନାହିଁ ମୁଁ ଲେଟରେ ଟିକେ ଖାଏ।
ହଁ ସେଇଟା ବୁ ସେଇଠି ସେଇଟା ହିଁ ବହୁତ ବଡ ଅସୁବିଧା, ସେଇଟା ବହୁତ ବଡ଼ ଅସୁବିଧା।
ଛୁଆ ଖାଇବେ ଟିଫିନ୍ ନେବେ ଭାଇନା ଖାଇବେ ଟିଫିନ୍ ନେବେ। ସକାଳୁ ଦଶ ଟା ଯାଙ୍କେ ତାଙ୍କରି କାମଟା ଲାଗିକି ରହୁଛି।
ଆଜ୍ଞା।
ସେମାନେ ଖାଇବେ ଟିଫିିନ ନେଇକି ଯିବେ ସବୁ। ପାଣି ବୋତଲ ଫୁଲ ହବ ଟିଫିିନ ନେବେ ଦିଅଁ ଦେବ ତା, ଘର ଦ୍ୱାର ସବୁ ହେଲା କେ ମୋତେ ଦଶଟା।
ଆଜ୍ଞା।
ତା ଭିତରେ ସମୟ ପଡୁନି ତା ଭିତରେ ଅଲଗା କାମ ଟିକେ ରଖୁଚି। ଏମିତିଆ ଦିନ ଜାଗାରେ ଟିକେ କାମ ରହିଯାଉଚି ସିଲେଇ ଫିଲେଇ। ଟିକେ ଲେଟ ହେଇଯାଉ
ଆଜ୍ଞା, ଯେ ଆପଣ କଣ ରୋଷେଇ ଜଣା ଅଛି ଜାଣିଚନ୍ତି? ପିଠା, ପିଠା ଉପରେ କି କହିପାରିବେ କି? ଆପଣ ପିଠା ଆପଣ ପିଠା ଆ ଆପଣ ଯୋଉ ରଜକୁ କି ପିଠା କରିଥିଲେ ସେ କହିବେ କି?
ରଜକୁ ସବୁ ପୋଡ଼ପିଠା ହେଇଥିଲା ଆଉ ଇଡ଼ିଲି ପିଠା ପୁର ଦିଆ ହେଇକି ହେଇଥିଲା।
ଇଟିଲି ଆମର ପୋଡ଼ିପିଠା କେମିତି ହୁଏ ଟିକେ କହିଲେ ଭଲ ଲାଗନ୍ତା।
ଗୋଟେ ତ ଜନ୍ତା ପିଠା ହବ। ଉଁ ଗୁଡ଼ ଯୋଉ ୟମ୍ ଇଏ ଆଣକୁ ଯେଉଁ ଚାଉଳ ବଟାକୁ ଅଳ୍ପ ବିରି ପଡ଼ିକି ଜନ୍ତରଣି ଜନ୍ତଣି ପଡ଼ିକି ଗୁଡ଼ ପଡ଼ିିକ ତାଦିହରେ ସବୁ ମସଲା ଏଇ ଯେଉଁ ପାନମଧୁରିୀ, ତେଜପତ୍ର ହାରିକ ସବୁ ପଡ଼ିକି ହଁ ଯନ୍ତଣୀ ଦିଆହେଇକି ତାକୁ ଓଲ୍ହା ହେଇକି ମାନେ ସେଟ୍ କରାହେଇଯିବ କରେଇରେ।
ଆଜ୍ଞା।
ଆଉ ଗୋଟେ ନର୍ମାଲରେ ବି ସେମିତି କରିହେବ ପ୍ରେସରରେ ଖାଲି ଆଣ ଦେଇକି ଗୁଡ଼ ପକେଇ ଦେଇକି ଗୋଳି ଦେଇକି ପ୍ରେସରରେ କଦଳୀପତ୍ର ଦେଇକି ସିଟି ମାରିଦେଲେ ବି ସିଏ ଗୋଟେ ପ୍ରକାର ବାହାରିବ।
ଆଜ୍ଞା।
ଆଉ ବି କରେଇରେ ସେମିତି ଖାଲି ଆଣ ଦେଇକି ଥୋଇକି ଘୋଡ଼େଇକି କଲେ ବି ସିଏ ବି ଗୋଟେ ପ୍ରକାର ବାହାରିବ। ଯେତେ ପ୍ରକାର ଯେତେ ପ୍ରକାର ଅଛି।
ଆଜ୍ଞା, ଆଜ୍ଞା।
ଆଉ ଇଟିଲି, ପିଟିଲି ହେଇଥିଲା ଆରିସା, କାକେରେ ଯାହା ଖାଇବାକୁ କହିବେ। ଆଜ୍ଞା।
ଆଜ୍ଞା ଆପଣ କଲ କରିବେ ନା ମୁଁ ଆପ୍ ପୁଣି ଆଉ ଥରେ କରୁ
ମୁଁ ମୁଁ ଆଉଥରେ କରିଦେବି ନା ଆପ୍
ହଁ, ହଁ ଠିକ ଅଛି ଆପଣ କଲ୍ କରନ୍ତୁ।
ହଉ ଠିକ ଅଛି।
ଆଜ୍ଞା, କଲ କରନ୍ତ ହଁ କାଟି ଦିଅନ୍ତୁ।